ଆଜ୍ଞା ପ୍ରଣାମ ବନ୍ଧୁ।
ପ୍ରଣାମ ବନ୍ଧୁ।
ଆଉ ଆପଣ ବୁଲିିବାଲି ଗଲେଣି ଆ ଆପଣଙ୍କର ଯୋଗାଯୋଗ କମିଗଲାଣି।
ନା ମ କମିବ କାହିଁକି
ଆଜ୍ଞା?
ମୁଁ କହିବି କି ହାଲୋ।
ଆଜ୍ଞା ବନ୍ଧୁ କୁହନ୍ତୁ।
ମୋ କଥା ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଶୁଭୁଚି ନା ଶୁଭୁନି।
ଆଜ୍ଞା ଏବେ ଶୁଭାଗଲା।
କଣ କରୁଚନ୍ତି କଣ ଆପଣ?
ଆମେ ଏଇନା ଖାଦ୍ୟ ଖାଇକି ଆସିକି ଟିକେ ବସିଥିଲୁ। ଆପଣ ସମ୍ପର୍କ କଲେ ଆଉ ଆଜ୍ଞା?
ଖାଦ୍ୟ କଣ ଖାଇଲେ?
ଗାଧୁଆବେଳେ ଭାତ ଡାଲି ଏବଂ ମାଂସ ତରକାରୀ।
ଆରେ ବା। ମାଂସ ତରକାରୀ ଖାଇଲେ ଆଉ ହଁ ମୁଁ ବି ମାଛ ଟିକେ ଖାଇଥିଲି ଫ୍ରିରେ ଆଉ।
ଆଜ୍ଞା।
ଏଇ କଥା କଣ କି ଯିବି ଟିକେ ଆଜି ଗୋଟା ଦେଖିବାକୁ ଆମ ଗ୍ରାମ ପାଖରେ ଗୋଟେ ପାଲା ହୋଉଛି। ଏ ଯିବି ଟିକେ ଦେଖିବାକୁ ପୁରାଣ ସଂସ୍କୃତି ଉପରେ ପୁରାତନ ଟିକେ ଆଲୋଚନା କରନ୍ତି ବୟୋଜ୍ୟଷ୍ଠ ଲୋକମାନେ ବସନ୍ତି। ଏ ସେମାନେ ଦେଖିକି ଏ ହୁଏ ଦୁଇ ଜଣ ପାଲା ଆସନ୍ତି ଗାଁକୁ
ଆପଣଙ୍କ ଶବ୍ଦଟା ଟିକେ ନା ଉଚ୍ଚାରେ ଶୁଭା ଯାଉନି।
ଦେଖ ଶୁବିଲା?
ଆଜ୍ଞା କୁହନ୍ତୁ।
ନାଇଁ ଟିକେ ଯିବା ପାଲା ହୋଉଚି ବାଦି ପାଲା। ବାଦି ପାଲା ମାନେ ଜାଣିଚନ୍ତି ଆପଣ ନା ନା ଜାଣିନାହାନ୍ତି?
ଆପଣଙ୍କ ଗ୍ରାମରେ ଏବେ ମଧ୍ୟ ପାଲା ଚାଲିଅଛି। ସହର ଅଞ୍ଚଳରେ ତ ଆଜ୍ଞା?
ହଁ ହେଟା ତ ବେସିକାଲି ଆପଣ ଦେଖିବେ କେ ଗାଉଁଲି ଅଞ୍ଚଳ ମଫସଲ ଅଞ୍ଚଳରେ ତ ହିଁ ଚାଲେ। ଆଉ ବେଶୀ ଦୂର ଜାଗାରେ ଚାଲେନି ସେଗୁଡା ଲୋକ ସଂଖ୍ୟା ତ ଲୋକ ସିନା ଆଗ୍ରହ ଇଚ୍ଛା ପ୍ରକାଶ କଲେ ମାନେ ଯାହା କରିବ ଆଉ ଲୋକ ଯଦି ନ ଚାହିଁବେ ଆଉ ଆଜ୍ଞା କେମ ତି ହବ।
ଏବେ ଆଧୁନିକ ଯୁଗରେ ଆଧୁନିକ ନାଚ ଗୀତ କାର୍ଯ୍ୟକ୍ରମ ଆରମ୍ଭ ହେଇଗଲାଣି ତ ଆଉ ପୁରାତନ ସେ ହଁ ବାଦିପାଲା ହେଉ କି ଅଷ୍ଟ ପ୍ରହରୀ ହୋଉ
ବାକି ଏଇ ସବୁ ଧୀରେ ଧୀରେ ଲୋପ ପାଇବାରେ ଲାଗିଛି।
ପଇବାରେ ଲାଗିଗଲାଣି।
ଏଥିରେ ଦାୟୀ ହୋଉଚନ୍ତି ଯୁବ ସମାଜ। ଯଦି ଯୁବ ସମାଜ ତାଙ୍କ ପୁରାଣ
ପୂର୍ବ ପୂର୍ବ ପିଢ଼ିର ଆଜ୍ଞା।
ଏ ଜିନିଷକୁ ଯଦି ନ ଭୁଲନ୍ତେ ତାହେଲେ ହୁଏତ ଏ ଜିନିଷ ଲାଗି ରହନ୍ତା। ଯେହେ ତୁ ସେମାନ ଆଉ ଇଛା ପ୍ରକାଶ କରୁନାନ୍ତି ଏସବୁ ଦେଖିବାକୁ। ତ ଏଟା ଆଜ୍ଞା ପେଟ ପଟଣା କଥା। ସେ ଦାସ କାଟିବା ବାଲା ହଉ କି ସେ ଯୋଉ ବାଦି ପାଲା ବାଲା ହଉ ସେ କଣ ପାଇଁ ତା ପରିବାର କୋଷେଇବ ପଇସା ଦି ପଇସା ପାଇଚି। ନିଜେ ପୋସି ହବା ପାଇଁ। ଆଉ ଯଦି ଲୋକମାନେ ଇଚ୍ଛା ପ୍ରକାଶ ନ କରିବେ ଲୋକମାନେ ନଦେବେ। ଆ ସେମାନେ ଯୋଉଠିକି ଯିବେ କଳା ପ୍ରଦର୍ଶନ କରିବା ଲୋକ ତ ଦେଖିବେ ନା ସେଠି ଯୋଉ ଭାଇ ମାନେ କମିଟି ଭାଇ ମାନେ ଡକେଇଥିବେ ଅନୁଷ୍ଠାନ ତ ସେମାନେଙ୍କର ଦେଖେ କଣ ଆମେ ଡକେଇଚୁ ଲୋକ ହଉନାହାନ୍ତି କି ଲୋକ ଆସୁନାହାନ୍ତି ଦେଖିବାକୁ ଆମେ ଡକେଇ କିଛି ଲାଭ ନାହିଁ। ତ ଧୀରେ ଧୀରେ ସେମାନେ ବି ଏଇ ଯୋଉ ଜିନିଷକୁୁ ସବୁ ଆପଣାଉଥିଲେ ସେ ସବୁ ଛାଡି ସାଇଲେଣି। ଆଉ ହାତ ଗଣନ୍ତି କେତୋଟି ଅନୁଷ୍ଠାନ ସେମାନେ ବଞ୍ଚି ରହିବନ୍ତି ତ। ଯେହେତୁ ମୁଁ ଟିକେ କଳା ପ୍ର୍ରେମୀ ଲୋକ ଟିକେ ଦ୍ବୋଉଚି ଆଜି ରାତି ରେ ଯିବି ବୋଲି ଭାବିଛି ଆଉ।
ଯାହା ମଧ୍ୟରୁ ଆପଣଙ୍କ ଗ୍ରାମ ଜଣେ।
ହଁ ଆମ ଗାଁରେ ହୁଏ, ଏଟା ଆମ ଗାଁ।
ତ ଆପଣଙ୍କ ଗ୍ରାମରେ ତ ହଉଛି ବାଦି ପାଲା ଆପଣ କିଛି ଜାଣିଥିବେ ଆମକୁ ଟିକେ କିଛି କିଛି ବୁଝାନ୍ତୁ।
ଏକ୍ ଜାଟିଲି ଜଣଉଚି। ଦେଖ ବାଦିପାଲା ମାନେ ପାଲା ପାଲା ମାନେ କଣ? ପାଲରୁ ସୃଷ୍ଟି ହେଲା ପାଲା ଯୋଗଠି ପାଲ ପଇଲା ସେଇଠି ପାଲା ହେଲା।
ଆଜ୍ଞା।
ଆପଣ ପାଲା ମାନେ ପାଲ କୋଉଠି ପଡେ ଯୋଉଠି ସମାଧାନ ହୁଏ କି ନହେଲେ ପାଲ ମାନେ କଣ ଏଟା ବଡ ଜରି ଆପଣ ଜାଣିଥିବେ ପାଲ। ସେଇଟା ଯୋଉଠି ପଇଲା ସେଠି କୁହାଯାଏ ପାଲା ହଉଛି ପାଲାରେ ଆପଣ ଙ୍କର ଘରର କଳି ହେଇଥାଉ ଆପଣ ଶୁଣିଥିବେ ଘରର କଳି ମାନେ ପାଲା। କିଏ କହ କାହିଁ ପାଲା କରୁଚ ସାଙ୍ଗମାନୋନ ଦି ଜଣ ଝଗଡା ଲାଗିଲା ବେଳେ କୋଉଚ କାହିଁ ତୁ ପାଲାଟା କରୁଛୁ। ତ ପାଲା ମାନେ ହେଲା ଯୋଉଠି ଲୋକ ପାଲ ପକେଇକି ଏକ ସେଠିତହେଲେ ସେଠି କୁହାଗଲା ପାଲା ତ ବାଦି ପାଲା ମାନେ କଣ? ବାଦି ମାନେ ହେଲା ବାଦ। ବାଦ ମାନ କଣ ଖୋଡ଼ି ତା ପ୍ରକୃତ ମୂଲ୍ୟ ସେୟା ନୁହେଁ ଥର ଗୋଟେ ଗାହାଣ ଗଲା କଳା ପ୍ରଦର୍ଶନ କଲା ସନ୍ଧ୍ୟାରୁ ରାତ୍ର ଏଗାର ପର୍ଯ୍ୟନ୍ତ ତାପରେ ଆଉ ଗୋଟେ ଗାହାଣ ଆସିବ ସିଏ ତାର କଳା ପ୍ରଦର୍ଶନ କରିବ ତ ସେମାନେଙ୍କ ଯୋଉଦୁଇ ଜଣ ଗାହାଣ ଭିତରେ ଗୋଟେ ପ୍ରତିଯୋଗିତାଟା ହୁଏ। ହେଲ୍ଥ ଯୋଗଟାକୁ କୁହନ୍ତି କି ସୁଷମ ପ୍ରତିଯୋଗିତା ବୁଝିପାରିଲେ ନା
ଆଜ୍ଞା।
ତ ସେଇ ପ୍ରତିଯୋଗିତାରେ ସେିଏ କହନ୍ତି କି ଇଏ ତାକୁ ଟିକେ ଖେଞ୍ଚିକ କହିବ ସିଏ ତାକୁ ଟିକେ ଖେଞ୍ଚ୍ଚିକି କହିବ ବ ସେ ତା ଜ୍ଞାନ ଅନୁସାରେ ତାକୁ ହରାଇକୁ ଚେଷ୍ଟା କରିବ ଇଏ ତା ଜ୍ଞାନ ଅନୁସାରେ ତାକୁ ହରାଇକୁ ଚେଷ୍ଟା କରିବ। ତ ତାଙ୍କ ଭିତରେ ଝଗଡା ଟିକେ ଲାଗେ ମାନେ ବଡ ଧରଣ ଝଗଡା ନୁହଁ ମାନେ ସୁଷମ ଝଗଡା ଯୋଉଟାକୁ କୁହନ୍ତି ସେଇଟା ଲାଗେ
ଆଜ୍ଞା।
ସେଇଟାକୁ କୁହାଯାଏ ବାଦି ପାଲା ତ ଆମ ଗ୍ରାମରେ କଣ ଅଛି ନା ଏଟା ଆମ ବାପା ଅଜାଙ୍କ ଯେଜ ପୁଣା ପାଖାପାଖି ଶହେ ବର୍ଷର ଅନୁଷ୍ଠାନ ହିଁ। ତ ପାଞ୍ଚ ଦିନ ଧରି ଆମର ବାଦି ପାଲା ଅନୁଷ୍ଠିତ ହୁଏ। ଆଉ ତାପରେ ଯିଏ ମାନସିକ ରଖିଥିବ ଶୋଳପାଲା ମାନସିକ ତ ସେମାନେ ଆଉ ଗୋଟେ ରାତି ଅତିରିକ୍ତ ଭାବରେ କରନ୍ତି। ତ ବାଦିାଲା ଆଉ ଷୋଳପାଲା ଭିତରେ ଫକ କଣ ଆପଣ ଆଣିଛନ୍ତି ନା ଜାଣିନାହାନ୍ତି?
ନାଇଁ ମୋରତ ସେଥିପାଇଁ ଜ୍ଞାନ ଟିକେ କମ୍।
ହୁଁ ଷୋଳପାଲା ବନ୍ଧୁ ହେଲା ଏଇଆା ହଁ ମୁଁ କହୁଚି। ଷୋଳପାଲା ମାନେ ଗୋଟିଏ ଗାହାଣ ଆସିବ ସେଠି କିଛି ବାଦ ନଥିବ। ଜଣେ ଆସିବ ଜଣେ ତା କଳା ପ୍ରଦର୍ଶନ କରିଦେଇକି ପଳେଇବ। ସେଠି ବାଦ ନାହିଁ କି ବିବାଦ ନାହିଁ ହଁ ତ ସେଇଟା କୁହାଯାଏ ଷୋଳପାଲା ସେଠି ଆଉ କେହି ତାଙ୍କର ପ୍ରତି ପ୍ରତିଯୋଗିତା କାହା ସହିତ ନଥିବ।
ଆଜ୍ଞା।
ଏମି ସବୁ ଚାଲେ ଆଉ ଆଉ ଆମର ଯଦି ପୂଜା ହୁଏ। ସତ୍ୟନାରାୟଣ ଗାଦିରେ ସେ ଯୋଉ ପାଲାଟି ହୁଏ ତାଆ ପା ପାଖି ପାଞ୍ଚ ଛଅ ପଞ୍ଚାୟତ ଆଠ ଦଶ ଖଣ୍ଡ ମୋଉଜାରୁ ଲୋକ ଲୋକ ଆସି ଦେଖନ୍ତି ଆଉ ଆମର ସେଠି ଦୋକାନ ବଜାର ପଡ଼େ। ଗାଁ ଲୋକମାନେ ଏକତ୍ରିତ ହୁଅନ୍ତି ଗୋଟେ ପାଞ୍ଚ ଦିନ ଧରି ଏଟା ଗ୍ରୀଷ୍ମ ଋତୁରେ ହିଁ ହୁଏ। ତ ପାଲା ବହୁତୁ ଆମେ ମାନେ ପାଖାପାଖି ଧରିଚାଲନ୍ତୁ ଗାଁର ନବେ ପ୍ରତିଶତ ଲୋକ ଆସି ବସି ସେଠି ପାଲା ଦେଖନ୍ତି। ଏ ସବୁ କଣ ଆପଣଙ୍କ ଗ୍ରାମରେ ହୁଏନି କିଛି?
ନାଇଁ ଆ ମୁଁ ତ ବହୁବ ବର୍ଷ ହେଲାଣି ଆସିକି ଟିକେ ବାହହାର ସହର ଜାଗାରେ ରହୁଛି।
ଆଛା ସେଠି ଟିକେ ଯୋଗାଯୋଗ ଯୋଗାଯୋଗ କରୁନାହାନ୍ତି ମୁଁ
କହୁନାହାନ୍ତି?
ଆପଣ ଯଦି କହିବେ ମୁଁ ପାଲାବାଲା ସହିତ ଯୋଗାଯୋଗ କରି ସେ ସହରରେ ଗୋଟେ ଆମେ ପକେଇବା ଆ ସେଠି। ଦେଖିବା ଲୋକମାନେ କେତେ ଆକର୍ଷିତ ହଉଛନ୍ତି ପାଲା ଉପରେ। ଆଜ୍ଞା କଳା ଆସ୍ତେ ଆସ୍ତେ ମରି ମରି ଯାଉଛି ନା। ଏଇଟା ଆମ ଓଡ଼ିଶା ଓଡ଼ିଶାର ଏଇଟା ଗୋଟେ କଳା ରାଜ୍ୟ, ସଂସ୍କୃତିର ରାଜ୍ୟ। ପେଟ ପାଟଣା କଥା ଆପଣ ଦେଖନ୍ତୁ ଯଦି ଲ ଲୋକମାନେ ଗ୍ରହଣ କରିବେ ଆମେ ଦିଇ ରାତି କରିବା ନହେଲେ ଗୋଟେ ରାତି କରିବା ଆଉ, ଆପଣ ଯଦି କିବେ ମୁଁ ଯୋଗାଯୋଗ କରିବି।
ନିଶ୍ଚିନ୍ତ ମୁଁ ଆଜି ରାତିିରେ କିଛି ସହପାଠୀ ଗଣଙ୍କୁ ବସେଇକି ମୁଁ ଏଇ ପ୍ରସ୍ତାବ ଟି ଦେବି ସମସ୍ତଙ୍କୁ।
ଆଛା। ଦେଖନ୍ତୁ ଯଦି ସେମାନେ ରାଜି ହେଲେ ଆମେକ ଆଗକୁ ଯିବା ଆଉ ନା କଣ କହୁଛ?
ନାଇଁ ନିଶ୍ଚିନ୍ତ।
ଆଛା ମୋ ଶବ୍ଦ ଆପଣଙ୍କୁ ଠିକ୍ ଠାକ୍ ରେ ଶୁଭୁଛି? ଆଚ୍ଛା ଘୋଡ଼ା ନାଚ ବିଷୟରେ କିଛି ଜାଣିଚନ୍ତି ଘୋଡ଼ା ନାଚ?
ନାଇଁ ମୁଁ ଛୁଆ ବେଳେ ଜେଜେଙ୍କ ସହ ଥରେ ଦେଖ ଦେଖିବାକୁ ଯାଇଥିଲି ତ ସେଥିରେ ବି ମଧ୍ୟ ବିଶେଷ କିଛି ଜ୍ଞାନ ନାହିଁ ମୋର।
କୋଉଠି ଯାଇଥିଲେ ଦେଖିବାକୁ ଆପଣ?
ଆମ ପଡୋଶୀ ଗ୍ରାମରେ ହଉଥିଲା।
ନାଇଁ ସେଇଠି ଥରେ ଆମ ଗ୍ରାମରେ ଥରେ ହଉଥିଲା, ଆମର ତାରିଣୀ ଯଜ୍ଞ ହୁଏ। ତାରିଣି ଯଜ୍ଞ ପାଖରେ ଥରେ ଘୋଡ଼ା ନାଚ ପଡ଼ିଥିଲା ରାତିରେ। ଆମେ ଥରେ ଘୋଡ଼ା ନାଚ ଯାଇଥିଲୁ। ଧର କାଲି ତାରିଣୀ ଯଞ ଆଜି ପୂର୍ବ ଦିନ ରାତିରେ ଗୋଟେ ଘୋଡ଼ା ନାଚ ପ୍ରୋଗ୍ରାମ ହେଇଥିଲା, ଆମେ ସେଠି ଯାଇ ସେଠି ମଧ୍ୟ ଗୋଟେ ଗାହାଣ ଆସେ। ଆଉ ଆପଣ ଗୋଟେ ଘୋଡ଼ାର ପ୍ଲାଷ୍ଟିକ୍ ଗଦି ଲାଗିଥିବ ତା ଭିତରେ ଗୋଟେ ଲୋକଟେ ପସିଥିବ। ଘୋଡ଼ା ଯେମିତି ଅବିକଳ ଚାଲିଲେ ଆଉ ମାନେ ଉପରକୁ ମୁହଁ କରିକି ଚାଲେ, ସେମିତି ଅବିକଳ ଭାବରେ ଚାଲିବ। ତ ସେମାନେ ଗୋଟେ ପୌରାଣିକ ପାଠ କରନ୍ତି, ଭଜନୈତିକ ପାଠ ପାଠ କରନ୍ତୀ ତ ଏମତି ସବୁ ଧୀରେ ଧୀରେ ସେ କରନ୍ତି। କଲା ପରେ ଆମର ସେଇଟା। ଜାଣନ୍ତୁ ଗୋଟେ ପ୍ରକାରର ଆପଣଙ୍କର ସେଇ ଯୋଉ ଅ ପାଲା ସହିତ ଏଇଟା ସମାନ, ଏଠାରେ ଟିକେ ଟିକେ ଅଧିକା କୌତୁକ ଜିନିଷ ଥାଏ। ପାଲାଟା ଟିକେ ପୌରାଣିକ ଜିନିଷ ଆଉ ତ ପଇସା ଅଧିକା ପାଲା ବାଲା ନିଅନ୍ତୀ ଆଉ। ଆଉ ଘୋଡ଼ା ହଁ ଘୋଡ଼ା ନାଚରେ ଟିକେ କମ୍ ଖର୍ଚ୍ଚ ହୁଏ ଆଉ।
ଆଜ୍ଞା, ଯଦି ଆମେ ଯଦି ଆମେ ଘୋଡ଼ା ନାଚ ଟା କରେଇବାକୁ ଚାହିଁବା। ତ କମ ସେ କମ କେତେ କେତେ ଟଙ୍କା ଭଳିଆ ଖର୍ଚ୍ଚ ହବ।
ଘୋଡା ନାଚ ପାଖାପାଖି ଧରି ଚାଲନ୍ତୁ ପନ୍ଦରରୁ କୋଡିଏ ହଜାର। ଆଉ ପାଲାଟା ତ ଆପଣଙ୍କର ଯଦି ବାଦି ପାଲା କରିବେ ତାହେଲେ। ଧରି ଚାଲନ୍ତୁ ଲକ୍ଷେ ଟଙ୍କା ଖର୍ଚ୍ଚ ହବ ଆଉ ପାଞ୍ଚ ରାତିକୁ ଆଉ।
ଏକ ଲକ୍ଷ ଟଙ୍କା ପାଞ୍ଚ ରାତିକି।
ଆଜ୍ଞା। କେଉଁଟାରେ ଆପଣ ଇଛୁକ ଅଛନ୍ତି କୁହନ୍ତୁ?
ଆପଣ ଆସନ୍ତୁ କେବେ ସହର ଆଡେ ଆସନ୍ତୁ, ଆପଣଙ୍କୁ ସବୁ
ହଉ ସହର ବାଟେ ଯିବା ସାପ ତ ବଡ ବଡିଆ ଲୋକ ଆଉ। ଆପଣ ତ ବଡ଼ ବଡ଼ିଆ ଲୋକ ଆଉ, ଆଉ ଆମର କାହିଁ ସେ ଭାଗ୍ୟ।
ନାଇଁ, ନାଇଁ ଆସନ୍ତୁ, ଆପଣଙ୍କ ସବୁ ବର୍ଷ ହେଲାଣି ଦେଖା ସାକ୍ଷାତ ହେଇନି।
ଆଚ୍ଛା ହଉ ଯିବା ଆଉ ହଁ ନିଶ୍ଚିତ ନିଶ୍ଚିତ ମୁଁ ଯଦି ଗଲି। ଆପଣଙ୍କୁ ଯାଇଁ ଯୋଗାଯୋଗ କରିବି ଆଉ ହଉ ଆଜି ପାଇଁ ଏତିକି ମୁଁ ରଖିଲି ବନ୍ଧୁ।
ନିଶ୍ଚିନ୍ତ ନିଶ୍ଚିନ୍ତ ଧନ୍ୟବାଦ ଆପଣଙ୍କ ଯୋଗୁଁ ମୁଁ ବହୁତ୍ କିଛି ଶିଖିବାକୁ ପାଇଲି।
ହଉ ହଉ ଧନ୍ୟବାଦ୍ ଧନ୍ୟବାଦ୍।